ହାଲୋ। ହଁ କହ। କଣ କରିଥିଲୁ ଏଇ ମୁଁ ପାଠ ପଢୁଥିଲି ଆଉ। ତୁ?
ଏଇ ରୋଷ ସେଇ କରିକି ଟିକେ ବସିଛି ଏଠି ଆଉ।
ସେଇଥିପାଇଁ ଫୋନ କରିଦେଲୁ ଆଉ।
ହଁ।
ଆଉ କଣ କହ।
ନାଇଁ ରୋଷେଇ କରିଥିଲି ତ ବସିଗଲି ସେଇ ଦଷରୁ ତମ ପାଖକୁ ଟିକେ ଫୋନ ଲଗେଇଦଲି ପ କଣ କରୁଛି ଝିଅ ଟିକେ ଦେଖିବା ଆଉ।
ହଁ ମୁଁ ବିି ସଖାଳୁ ଉଠି ଯଉ ଦାନ୍ତ ଘସିକ ଯୋଉ ପାଇଖାନା ଯାଇକି ଆଉ ଯୋଉ ଡ୍ରେସ ଥିଲା ସ୍କୁଲ କୁ ପିନ୍ଧି ଯାଇଥିଲି ତାକୁ ଧୋଇ ସ ଫା କଲି ତାପରେ ଏଠି ପିଲାଙ୍କୁ ଜାଣ ପିଲାଙ୍କୁ ଟିଉସନ କଲି ତାପରେ
ହୁଁ। ମୋର ବି ସେଇ ଯୋଉ ପୁଅ ଯାଇଥିଲା ଟିଉସନ କୁ ଆସିଲା ଆସିଲା ଠୁ ଯୋଉ ଟିକେ ସୁଜି ହାଲୁଆ କରିଦେଲି ଖାଇକି ଶୋଇଛି ଆଉ ରୋଷେଇ ସାରିଲି ଆଜି ଖାଲି ଟିକେ କଣ କରିଦେଲି ଡାଲି କି ଆଉ ଆଳୁ ଚଖା ଟିକେ କରିଦେଲି।
ହ ହୋ।
ରୋଷେଇ ସରିଲା ଆଉ ଟିକେ ବିଶ୍ରାମ କରିସାରିଲା ପରେ ଆଉ କଣ ଉଠିବେ ଖାଇବା ପିଇବାକୁ ଦେବି ଆଉ।
ବୋଉ ତ ଆଉ ବାପା?
ଆଉ ତାଙ୍କ ବାପା ଯାଇଛନ୍ତି ଏଠି ଗୋଟେ ଜଣଙ୍କର ବାହାଘର ଅଛି ତ। ତାଙ୍କର ଭୋଜି ନିମନ୍ତ୍ରଣ ଦେଇ ଯାଇଥିଲେ ଘରେ। ଆଉ ସେଠି ଖାଇ
ଆଉ କେମିତି କଣ ସବୁ ଘରେ ଭଲ ନା?
ମୋ ବାପାଙ୍କ ଦେହ ତ ଖରାପ ଅଛି ଟିକେ ଯିବି ବୋଲି ଯାଇପାରୁନି ଆଉ ଦେଖିବାକୁ ଟିକେ ଯିବି ବୋଲି ଯାଇପାରୁନି ଆଉ।
ଆଉ ଆଉ କଣ କୁହ।
ଓ ଆଉ ଯୋଉ ତମଙ୍କର ଆଜି କଣ ହେଇଥିଲା ରୋଷେଇ?
ମୁଁ ଆଜି ଖାଇଥିଲି ଏ ଏଠି ଯୋଉ ଚା ବିସ୍କୁଟ ଆଉ ମିକ୍ସଚର ବଡାପା ଆଣି ଥିଲେ ଖାଇଥିଲି ଆଉ। ତମେ କଣ ଖାଇଛ ଗାଧେଇକି?
ଥିଲେ ରୁକ୍ତି। ଆଉ ସନ୍ତୁଳ। ପ ତୁଳା ଯୋଉ ଖାଇଥିଲା ସେୟାକୁ ଖାଇଥିଲି।
ହ ହୋଁ ଆଉ। ଆଉ ମୁଁ କଣ ଶୁଣିଥିଲି ଗୋଡ ଭାାଇ ଦେଇଥିଲା କେମତି।
ହଁ ମାନେ ସେଠି ଯୋଉ ଗାଈ ଦିଟା ଥିଲେ। ବର୍ଷା ପକଉଥିଲା ଜୋରେ ଆଉ ତାଙ୍କୁ ଫଟେଇ ଦେଇ କି ତାଙ୍କୁ ଯୋଉ ପେଜ ଆଉ ତୋରାଣି ଫୋରାଣି ପିଇବାକୁ ଦବାକୁ ଯାଉଥିଲି ସେତେବେଳେ ଗୋଟେ ସେ ଆସିକି ତାକୁ ମାରିଲା ଆଉ ଗାଈଟା ହଁ ଗାଈ ଟା ପଳେଇ ଯିବ କଣ ମୁଁ ସେଇଠି ପଡିଗଲି ମୁଁ ପଡିଗଲା ପରେ ଗାଈଟା ମୋ ଗୋଡ ଉପରେ ଚଢଡିଗଲା ଆଉ ଚଢଡିଗଲାଠୁ ଏଇ ଯୋଉ ଉ ଗୋଡ ଟା ଚଢିଗଲାଠୁ ଭାଙ୍ଗିଗଲା ଆଉ କଣ ଭାଙ୍ଗିଗଲା ଠାରୁ-
ଦେଖିକି ଟିକେ ଚଲାବୁଲା କରିବ ନା ସେ ଲାଭ
ଠୁ ସାଙ୍ଗେ ସାଙ୍ଗେ ଏଇଠି ଆମର ଅଛି ଡାକ୍ତରଖାନା ଗୋଟେ ଦାରକା ରେ ସେଠି ନେଇଗଲା ଠାରୁ ସିଏ। କହିଲେ ଯେ ବହିତ ଔଷଧ ଆ କର ଦବା ପାଇଁ।
ହୁଁ।
ନେଇକି ବାନ୍ଧି ଦବା ପାଇଁ କହିଲେ ମନୁକୁ ହେତୁ ମାନ ପିଲାନି। ଛଡୁ ମୁଖ ଖେିଲ। ଯୋଉ କଟକ ଯିବା ସେଠି ପରୀକ୍ଷା ସବୁ କରିବା ପରୀକ୍ଷା କରି
ତାପରେ ଗଲା କଟକରେ ଯାଇକି କଲ
ପରୀକ୍ଷା କଲା ଠାରୁ ଜଣା ପଇଲା ପୁରା ମାନେ ଗୋଡ଼ ଟା ଭାଙ୍ଗି ଯାଇଛି ପୁରା ସେଠୁ ତାଙ୍କର ଯା ଚିକିତ୍ସା କରିବା କଥା କଲେ ଆଉ ଗୋଡ ଟା ତାପରେ ଆସ୍ତେ ଆସ୍ତେ ଠିକ୍ ହେଇଗଲା।
ଏମ୍ତି ବାପାଙ୍କର ବି ତ ଗୋଡ଼ ଖରାପେ
ହଁ ବାପାଙ୍କର ବି ସେମିତି ବାବା ବି ସେମିତି ଗାଡ଼ି ଚଲେଇଲା ବେଳେ କୋଉଠି ପଡ଼ି ଗଲା ପରେ ସେ ଜଙ୍ଘ ଆ ପୋଜିସନ୍ ଟା ମାଡ଼ ହେଇଯାଇଥିଲା।
ହୁଁ
ମାଡ଼ ହେଇଯାଇଥିଲା ଫେର୍ ଡାକ୍ଟର୍ ନା ଗଲା ଠାରୁ ସେଟି ଗଣ୍ଡ ପୂଜ ହେଇଯାଇଥିଲା।
ଅ ହ ତାପରେ
ଗଣ୍ଡପୂଜ ହେଇଯାଇଥିଲା। ତାପରେ ଡାକ୍ତର ମାନ୍ ଏ ଯୋଉ ସେମତି ପରୀକ୍ଷା କଲେ ଗଣ୍ଡ ପୂଜ ହେଇକି ଯିବାରୁ ସେ ଗଣ୍ଡ ପୂଜ ରକ୍ତକୁ ବାହାର କରବେ। ବାହାର୍ କଲା ପରେ ସେ ମା ମାଂସ୍ ତା ହେଇପାଇଲାନି। ମଧୁ ଅଛି ତାଙ୍କର ମଧୁମେୟ ରରଗ ଅଛି ବୋଲି ସେ ଶୀଘ୍ର ଆଉ ମାନେ
ମାଂସ ଏଲାନି ସେ ୟାଗାରେ ଆଉ
ଜାଗାରେ ହେଲା ଆଉ ଭୋଉତ ଦିନ ଧରି ଲାଗୁଛି ଆଉ ଏବେ ବି ପର୍ଯ୍ୟନ୍ତ ସେ ଜଘଂ ଠିକ୍
ଛୋଟେଇ ଛୋଟ୍ ଟେ ଜାଲ୍
ଚାଲୁଚନ୍ତି। ଆଉ ଆଶା ଆଶା ବାଡ଼ି ବି ତାଙ୍କୁ ଧରିବା କୁ ଭଲ୍ ଲାଗେନି
ହୁଁ ଏତେ ବି ହେଇନଥିବ ମାନେ ଚାଲି ପାରୁଚନ୍ତି ଆଉ ବିନା ହୁଁ।
ଠନ୍ତି ବାଡିର ଯୋଉ ଗଛର ସବୁ ଏ ଠେଙ୍ଗା ଧରିକି ବେଳେ ବେଳେ ଚାଲନ୍ତି।
ଅ ହୋଉଚି ତ ଚାଲି ପାରୁଚନ୍ତି ଆଉ କିନ୍ତୁ ବୟସ ହେଲେ ଆଉ ହବ
ହଁ ବ ହଁ ବଏସ ହେଲେ ସବୁ ମୂଳରେ ତ ଆଶା ଦରକାର ଆଶା ବାଡିର।
ସେଇଆ ତ କୋହୁଛି।
ଗଁ
କଣ ଥିବ ଆଗକୁ ହ ହବ ଆଉ।
ଆଉ ତମ ଦେହ ପା ଭଲ ଅଛି।
ହଁ ଦେହମୋର ଭଲ ଅଛି ମୁଁ ବି ଭଲ ଅଛି। ଅସୁବିଧା କିଛି ନାହିଁ। ବି ଯାଉଚି ଏଇ ଗୁଡା ସ୍କୁଲକୁ ପଢେଇବାକୁ ପିଲାଙ୍କୁ।
ହଁ ସ୍କୁଲରେ କେତେ ଶ୍ରେଣୀ ପର୍ଯ୍ୟନ୍ତ ଅଛି?
ସ୍କୁଲରେ ଏବେ ନୂଆ ଯେହେତୁ ସେ ଆରମ୍ଭ ହେଇଚି ସ୍କୁଲ ପିଲା ପ୍ରାରମ୍ଭ ବୌ ଧ ଏସବୁ ଶ୍ରେଣୀ ଅଛି। ଅ ପ୍ରଥମେ ତ ପିଲା ଖାଲି ଖେଳିବେ ଦି ବର୍ଷ ତିନି ବର୍ଷ ସେ ପିଲାମାନେ ଖେଳିବେ ତାପରେ ପ୍ରାରମ୍ଭ ବୋଧ ଏସବୁ ଅଛି। ପିଲା ମନେ ବେସି ଯେମତି ଜାଣିପାରିବେ ଆଧୁନିକ ଯୁଗରେ କେମିତି କଣ ହଉଛି?
ହଁ।
ଓ ଓଡିଆ ଭାଷା ସହିତ ତ ସବୁ ପ୍ରକାର ଭାଷା କୁ ମଧ୍ୟ ପ୍ରା ଧାନ ଦିଆ ହଉଛି।
ହଁ ସେଇ ସ୍କୁଲରେ ବି ଖେଳ ନାଚ ଗୀତ ବି ଶିଖାହଉଛି। ହଁ ସେଥିପାଇଁ ରହି ଦେଖିବେ ସବୁ ଶିକ୍ଷୟତ୍ରୀ।
ହଁ ସେଠି ଶିକ୍ଷୟତ୍ରୀ ଚାରି ଜଣ ଅଛନ୍ତି ଆଉ ଜଣେ ଅଛନ୍ତି ଦିଦି ସିଏ ରହୁଛନ୍ତି ପିଅନ ହିଶା ହିସାବରେ ପିଲାମାନଙ୍କୁ ଗାଡି ରେ ନବା ଆଣିବା କରିଛନ୍। ପିଲାମାନଙ୍କ ମାନେ ଖାଇବା ଛୁଟି ହେଲେ ଖୋଇ ଦଉଛନ୍ତି। ତାଙ୍କ ସହିତ ଆମେ ବି ଖୋଇ ଦଉଛୁ, ବହୁ
ଖ କୁ କେତେ କିଲୋମିଟର ହବ
କମ୍ ବାଟ ଦଶ ଦଶ ମିନିଟର ବାଟ।
ହଁ।
ଦଶ ମିନିଟର ବାଟ, ମୁଁ କିନ୍ତୁ ଯାଉଛି କମ୍ପ୍ୟୁଟର ଶିଖିବାକୁ । ସକାଳ ଛଅଟାରୁ ଉଠ ଉଠିକି ଯାଉଛି, ସେଠୁ ସାତଟାରେ ପହଞ୍ଚୁଛି, ସାତଟ ରୁ ଆଠଟା କମ୍ପ୍ୟୁଟର କରିକି ଆଠଟାରୁୁ ବାହାରୁଛି, ସାଢେ ଆଠଟାରେ ସେଠି ପହଞ୍ଚୁ ସାଢେ ଆଠଟା ରୁ ସେଠୁ ଆରମ୍ଭ। ସାଢେ ଏଗାରଟାରେ ସବୁ ପାଠ ପଢା ଆରାମ ସବୁ ସାରିକି ପିଲାମାନେ ଯାଉଛନ୍ତି। ମୁଁ ଆସୁ ଆସୁ ବାରଟା ହେଇଯାଉଛି। ଘରକୁ, ବାରଟାରେ ଆସିକି ଟିକେ ବିଶ୍ରାମ ନେଇକି ବସିନିକି ଗରମ ଯେହେତୁ ଦଉଛି, ବସିଲା ବେଳକୁ ଗୋଟେ, ଦିଟା ହେଇଯାଉଛି ତାପରେ ଖାଉଛି। ତାପରେ ପୁଣି ଟିକେ ଫୋନ ଫୋନ୍ ଦେଖିଲା ବେଳକୁ
ଏବେ ତ ଯୋଉ ବର୍ଷା ସିଜିନ ବିଜୁଳି। ଖଲି ସେଇନା କାଟୁଛି।
ହଁ ଲାଇନ୍ ବାଇନ୍ ବି ରହୁନି। ହୁନି ତାପରେ ପୁଣି ଯୋଉ ଟିକେ ସମୟ ବସିକି ଚାରିଟା ବେଳେ ପିଲା ଆସୁଛନ୍ତି ତାଙ୍କୁ ବି ଚାରି ଜଣ ପାଞ୍ଚ ଜଣ ପିଲାଙ୍କୁ ପଢଉଛି। ତାପରେ ଆମର ଯେମିତି ସମୟ ପାଣି ଆସେ ଘର ଘରକୁ ଯୋଉ ପାଣି ଦରକାର ଦେଇଛନ୍ତି ସେଟା ରଖୁ ତାପରେ ଗାଧା ଗାଧି କରିକି
ହଁ ହଁ ହୁଁ, କେତେ ବର୍ଷ ହେଲା ଯେ ତମର ଏଇ ଯୋଉ ପାଣି ଆସ ଲଣିୀ ଯେ
ପାଣି ତଥାପି
ହ, ତମ ଘରେ! କଣ ବାଫି ନା ଏଇ ଯୋଉ ନଳକୂପ ଥିଲା ଆଗରୁ
ନାଇଁ ବାଫି ଥିଲା ନଳକୂପର ଶ୍ୱାସ ଏମିତି ସାହାଯ୍ୟ କିଛି ନଥିଲା
ହୁଁ
ଉପ ସାହାଯ୍ୟରେ ଆମେ ସବୁ କରୁ
ହଁ ଆଉ ସେଇ ବାମ୍ଫି ଯୋଉ ଆସିଲା ବେଳକୁ ସମୟ ପାଣି ଯୋଉ ଆସିଗଲା ତମ ଗାଁ କ ସେ ବାମ୍ଫି ଟା ଏବେ କାରବାର କରୁଛ ନା
ପିଜୁଳି ରହିଲାନି ପାଣି ତ ଦେଇପାରିବନି ନା ଆମେ ସେଥିରୁ କାରବାର ଫଲୋ ମାନ ହଉଛି ଯେମିତି ଆଗରୁ ଯୋଉ ଭଳିଆ ଭାବେ ହଉଥିଲା ବ୍ୟବହାର ସେଇଭଳି ବ୍ୟବ ଏତେ ହଉନି ଏତେ ମାତ୍ରାରେ ହଉନି ଯାହା ଫଳରେ ପାଣିରେ ସବୁ ନୀଳ ଲାଗିଗଲାଣି ପାଣି ବି ବ୍ୟବହାର ଯୋଗ୍ୟ ତେ ନୁଁ ତଥାପି ଆମେ ବିଭା ଅସୁବିଧା ଆମେ ବ୍ୟବହାର କରୁଛୁ । କିନ୍ତୁ ରୋଗ ହବାର ବହୁତ । ସମ୍ଭାବନା ଅଛି । ଯେହେତୁ ଅସୁବିଧା କିଛି । ଧା ନାଇ। ସେଟାକୁ ବ୍ୟବହାର । କରିବାକୁ ପଡିବ ।ହଁ ଚୁନ ପାଉଡର ଏସବୁ ଆଶା ମାନେ ଯେବେ ହଁ ଆଶା ମାନେ ଯେବେ ଘର ଘର। ବୁଲନ୍ତି ବର୍ଷା ମାସରେ ଏବେ ଆସିଯିବେ । ଆ ଯଦି ଦେବେ ସେ ସବୁ ର । ପକେଇବି ଆମେ ପ କାଉ ।
ହଁ ସେ ପକେଇଦେଲେ ସିଉଳି ଗୁଡା ସବୁ କୂଅରୁ କଟିଯିବ ପାଣି ପୁର ଧଳା ଦେଖା । ଖା ଯିବ ।
ଉଁ ହୁଁ କାଁହିଁ ନା ଏବେ ତ ବେଶୀ ତୁହାହାକୁ ତୁହା ବର୍ଷା ହବ ସେ କୁଣ୍ଡରେ ପାଣି ରଖିଦେଲେ । ଦେଖ ପରା ମାନେ । ବସ ସ୍ତର ସ୍ତର ହେଇଯିବ ସଉଳି କି ମାଟି ବାଲି ଗୋଟେ ତଳେ ରହିଯିବ । ଯୋଉ ପାଣି ହଉ ଥିବ ପାଣି । ପୁରା ନୀଳ ନୀଳ କଲର ଦେଖା । ଖା ହବ । ଏସବୁ ଏମିତି ।
ସେ ଚୁ ହଁ ସେ ଚୂନ ସେ ଚୂନ କି ବ୍ଲିଚିଂ ପାଉଡର ପକେଇଦେଲେ । ଏ ।
ହଁ ଅସୁବିଧା। ଧା ତ କିନ୍ତୁ ବହୁତ ରହୁଛି ରହିବା ପାଇଁ।
ତାପରେ ଏଇ ଯୋଉ ଆଷାଢ ମାସ ଆସିଗଲା ଆ ଦୁନିଆ ମାନେ ଝାଡା ବାନ୍ତି ।
ହଁ ସେ ସବୁ ବି ହବ କିନ୍ତୁ ହଁ ମୁଁ ଟିକେ ବ୍ୟସ୍ତ ଶୁଣନ୍ତୁ ମୁଁ ଟିକେ ପରେ ଫୋନ କରି ରିବି ମୁଁ ଅବିକା ଗାଧେଇବାକୁ ଯିବି।
ହଉ ହଉ ହ।